କଣ କରୁଛନ୍ତି?
ଆଜ୍ଞା ଅବିକା ତ କାମରୁ ଆସିଲି କାମରୁ ଆସିକି ଟିକେ ଧୁଆଧୁଇ ହେଇକି ଏଇଠି ଟିକେ ଚା ଫା ପିଆ ପିଇ କରୁଛି ଆଉ।
ହଁ ଆଜ୍ଞା ଆଉ ଗୋଟେ ବିଷୟରେ ଜାଣିବାର ଥିଲା ବନବାସ ବିଷୟରେ। ରାମ କାହିଁକି ଚ ରାମାୟଣ ର ବନବାସ ବିଷୟ ରାମ କଣ ପାଇଁ ବନବାସ ଗଲେ ପୁଣି ଚଉଦ ବର୍ଷ ବନବାସ କଣ ପାଇଁ ଗଲେ?
ଆଚ୍ଛା ଆଚ୍ଛା ହଉ ହଉ। ହଉ ସେଇ ବିଷୟରେ କିଛିଟା ମୁଁ ସଂକ୍ଷେପରେ ବୁଝଉଛି ଆଉ। ଯେ ରାମ ବନବାସ ଯିବାରେ ନଥିଲା।
ଆଜ୍ଞା।
ଯେହେତୁ ଦଶରଥ ରାଜା ବୃଦ୍ଧ ବୟସରେ ଯେତେବେଳେ ଦଶରଥ ରାଜାଙ୍କର ବୟସ ବୃଦ୍ଧ ହେ ହେଇଗଲେ ସିଏ ଯେହେତୁ ତାଙ୍କର ଚାରି ପୁତ୍ର ଥିଲେ।
ଆଜ୍ଞା।
ଆଉ ଚାରି ପୁତ୍ରଙ୍କ ଭିତରୁ ରାମଚନ୍ଦ୍ର ହଉଛନ୍ତି ବଡ
ଆଜ୍ଞା।
ତେଣୁ ସିଏ ତାଙ୍କର ଗୁରୁ ବଶିଷ୍ଠଙ୍କୁ କହିଲେ ଗୁରୁଦେବ ମୁଁ ଆଉ ରାଜ୍ୟ ଭାର ସ ସମ୍ଭାଳିବାର ବୟସ ମୋ ପାଖରେ ଆଉ ନାହିଁ। ମୁଁ ଚାହୁଁଛି ପୁତ୍ର ରାମଚନ୍ଦ୍ରଙ୍କୁ ମୋର ରାଜ୍ୟଭାର ଦେଇ ମୁଁ ବିଷାଦ ଅବସର ନେବି।
ବଶିଷ୍ଠ କହିଥିଲେ, ଗୁରୁ ବଶିଷ୍ଠ ଯେ ଯଦି ରାମଚନ୍ଦ୍ରଙ୍କୁ ରାଜ୍ୟ ଭାର ଦେବେ
ଆଜ୍ଞା।
ଟିକେ ରାମଚନ୍ଦ୍ରଙ୍କୁ ପଚାରିକି ବୁଝିଥିଲେ ହେଇଥାନ୍ତା।
ଆଜ୍ଞା। ହୋ କୋଉ ମାନିବ! ରାମ ଲାଗି କେବେ ହେଲେ ଅବହେଲା କରିବେ ନାହିଁ। ଆଜ୍ଞା।
ବକୁଳ କୂଳ ଗୁରୁ ବଶିଷ୍ଠ କହିଥିଲେ। ଯେ ଯଦି ରାମଚନ୍ଦ୍ର ରାଜା ହେବେ ତାହେଲେ ଆମେ ତିଥିବାର ଦେଖିକି ଉଁ ଆମର ଅଭିଷେକ କରିବା। ତେଣୁ ସେଇ ସମୟରେ ବଶିଷ୍ଟଠ ସେଇଠୁ ତାଙ୍କର ଜ୍ୟୋତିଷ ପାଠରେ ଦେଖିଲେ ଯେ ଆସନ୍ତା ପୌଷ ପୂର୍ଣ୍ଣିମା ତିଥିରେ ରାମ। ରାଜ ଗାଦିରେ ଅଭିଷିକ୍ତ ହେବେ ତେଣୁ ସିଏ ରାଜାଶ ରାଜା ଦଶରଥଙ୍କୁ ପରାମର୍ଶ ଦେଲେ ଯେ ନଗର ପ୍ରାନ୍ତରେ ସମସ୍ତିଙ୍କି ତୁମେ ଜଣେଇ ଦିଅ। ଯେ ଆସନ୍ତା ପୌଷ ପୂର୍ଣ୍ଣିମା ତିଥିରେ ମୋର ପୁତ୍ର ରାମଚନ୍ଦ୍ର ରାଜା ହେବେ ଯେ ସମସ୍ତେ ଜାଣିବେ ଯାହା ଫଳରେ କି ପ୍ରଜା ଦାସୀ ସମସ୍ତେ ଚଳଚଞ୍ଚଳ ହୋଇ ଉଠିଥିଲେ ସେଇ ସମୟରେ କଣ ହେଲା ନା କୁଚକ୍ରି ମନ୍ଥରା କଥାରେ ମନ୍ଥରା କଥାରେ କଇକଇକି କହିଲେ
ହ୍ୟାଲୋ ମୁଁ କହିଲି ମନ୍ଥରା କିଏ?
ମନ୍ଥରା ହେଉଛି କୈକୟୀଙ୍କର ଦାସୀ। ସିଏ ତାଙ୍କ ଯେତେବେଳେ ମନ୍ଥରା ଫୁଲ ଗୁଣ୍ଠୁଛି ଏ ଯୋଉ ଉଁ କୈକେୟୀ ଫୁଲ ଗୁନ୍ଥୁଥିଲେ ଯେ ରାମ ରାଜା ହେବେ ବେବେ
ଆଜ୍ଞା।
ସେଇ ସମୟରେ ଆସିଥିଲା କିଏ? ନା ମନ୍ଥରା
ସେଏ ବି ଖୁସି ଥିଲେ?
କହିଇକେଇ କହିଇକେଇ ଫୁଲା ହାର ଗୁନ୍ଥୁଥିଲେ ଯେ ଜାଣିଛି ମୋ ପୁଅ ରାଜା ହବ କାରଣ କୈକେଇ ରାମଚନ୍ଦ୍ରଙ୍କୁ ବହୁତ ଭଲ ପାଆନ୍ତି।
ଆଜ୍ଞା।
ତେଣୁ ସେଇ ସମୟରେ ହେଇଛି କଣ? ନା ସିଏ ଫୁଲ ଗୁଥୁ ବା ସମୟରେ ଇଏ ଆସିକି ମନ୍ଥରା ଦେଖେ ତ ଇଏ ଫୁଲା ହାର ଗୁନ୍ଥୁଛି।
ଆଜ୍ଞା।
ତା କୁଚକ୍ରାନ୍ତ କରି ତୁ ଚକ୍ରାନ୍ତ କରି ସିଏ, ଯାଇକି କହିକେଇକି କହିଲା ରାଜମାତା ତୁମେ ଏଠି ଫୁଲ ଗୁନ୍ଥୁଛ- ନା ମଥରା ତୁ କଣ ଜାଣିନୁ ମୋ ପୁଅ କାଲି ରାଜା ହବ। ମଥରା କହିଲା ମଥରା କହିଲା କହିଁ ନାହିଁ ତ
ଆଜ୍ଞା।
ନା ହଁ ସମସ୍ତେ ଜାଣି ସେଛନ୍ତି, ମୋ ପୁଅ କାଲି ରାଜା ହବ
ଆଜ୍ଞା।
କହିଲା ତମେ ସେଇଥିପାଇଁ ଫୁଲ ଗୁଥୁଚ ନା ହଁ। ନା ରାଜମାତା। ତୁମେ ଯୋଉ ଫୁଲ ଗୁନ୍ଥୁଛ ରାମଚନ୍ଦ୍ର ରାଜା ହେବେ ବଲି। ଆଉ ଭରତ ତ ଯେହେତୁ ତମ ପୁଅ। ସିଏ ରାଜ ମାନେ ସିଏ ରାବ ରାମଚନ୍ଦ୍ର ରା ରାଜ ଗାଦିରେ ବସିଲେ କୌଶଲ୍ୟା ହେବେ ରାଜମାତା। ତମେ କଣ ରାଜମାତା ହବ। ତମେ ତ ରାଜମାତା ହବନି ଆଉ ତମେ କାହିଁକି ଫୁଲ ଗୁନ୍ଥୁଚ।
ଆଜ୍ଞା।
ସେଇ ସମୟରେ ସରସ୍ଵତୀ ତାଙ୍କ କଣ୍ଠରେ ବସି କହିଦେଲେ। ଯେ କୈକେଇଙ୍କ କଣ୍ଠରେ ବସିଗଲେ । କଣ୍ଠରେ ବସିକି କହିଲେ ତାଙ୍କୁ ମାୟା ବି କରିଦେଲେ। ସରସ୍ଵତୀ ଯେ ମନ୍ଥରା କହିବା ସତ୍ୱେ ସରସ୍ଵତୀ ତାଙ୍କ କଣ୍ଠରେ ବସିଗଲେ। ସିଏ ସେଇଠୁ କୈକେଇ କଣ କଲେ ମୁଥରା କଥାରେ ପଇ ଚେନ୍ତଳ ହେଇଗଲେ ସିଏ ସେଠୁ କହିଲେ ମନ୍ଥରା ତୁ ଠିକ୍ କଥା କହୁଛୁ। ଭରତ ମୋ ପୁଅ ରାମଚନ୍ଦ୍ର ଯଦି ରାଜା ହେବେ କୌଶଲ୍ୟା ହବ ରାଜମାତା ମୁଁ କାହିଁକି ଫୁଲହାର ଗୁନ୍ଥିବି। ସେଇଠୁଉ କୈକେଇ କହିଲା। ତାହଲେ ମୁଁ ତାହେଲେ କିଏ ଉପାୟ କରିବି। ମୁଁ କି ଉପାୟ କରିବି ଆଉ ମତେ ଟିକେ ବାଟ ବତା। ସିଏ କହିଲା କଣ ହେଲା ମୁଁ କଣ ବାଟ ବତେଇବି। ଆଉ ତମେ ଯାଇକି ତମେ ଗୋଟିଏ କାମ କର। ମୁଁ ତମକୁ ବତେଇ ଦଉଛି। ଆଉ ଯୋଉ ତମେ ଯାଇକି ଗୋଟେ ଘର କୋଣରେ ଚୁପ୍ ହେଇକି ଶୁଅ। ଯେହେତୁ ରାଜା ତମକୁ ଯାଇ ଡାକିବେ। ତମେ ଜମା ଶୁଣିବନି।
ଆଜ୍ଞା।
ସେଇଠୁ ଦଶରଥ ଯାଆ ଯାଇକିନା ଦେଖିଲେ। ଯେ ଇଏ ମାନେ ରାଜ୍ୟ ମା ଏଟା ହେଇକି ଧୂଳିରେ କଉ କଣ ପାଇଁ ଶୋଇଚିନ୍ତି? ସେଇଠୁ ତାଙ୍କୁ ଆଜ୍ଞା ଧୂଳିରେ ଶୋଇଚିନ୍ତି। ସିଏ ଦେଖିଲେ କହିଲେ ଇଏ ରାଜମାତା ହେଇକି ଧୂଳିରେ କଣ ପାଇଁ ଶୋଇଚିନ୍ତି। ସେଇଠୁ ତାଙ୍କୁ ଯାଇକି ଯେତେବେଳେ ଗେଲ କରିକି ଉ ଉଠେଇବାକୁ ଚେ ଟା କରିଛିନ୍ତି । କୈକେଇ ତାଙ୍କ ତାଙ୍କ କଥାକୁ ପସନ୍ଦ କରେନି। ସିଏ ସେଇଠୁ ବାରମ୍ବାର ତାକୁ ବୁଝେଇବା ସତ୍ତ୍ୱେ ସେ ସେଠୁ କହିଲା ଯେ ତୁମେ ଯୋଉ ବର ଦବା ପାଇଁ କହିଥିଲ?
ଉଁ।
ଦେବାଶୁର ଯୁଦ୍ଧ କାଳରେ ତୁମର ସେବା ମୁଁ କ ଥିଲି
ଆଜ୍ଞା।
ତମ ସେବା ମୋ ସେବାରେ ତମେ ମୁଗ୍ଧ ହୋଇଥିଲ। ମୋତେ ସେତେବେଳେ ବର ଦିଟା ଯାଚିଥିଲ। ମୁଁ ସେତବେଳେ ନେଇନଥିଲି। କିନ୍ତୁ ସେଇ ବର ମୋର ଆଜି ପ୍ରୟୋଜନ ସିଏ କହିଲା ରାଣୀ ହେଇକି ଯଦି ବର ମାଗିବ ମତେ ମୁଁ ରାଜ୍ୟ ତମକୁ ଦେଇଦେବି। ବଡ କଣ ଦେବି ରାଜ୍ୟ ତମକୁ ଦେଇଦେବି। ସେଇ ସମୟରେ ସିଏ ସେଇଠୁ କହିଲେ ଆଚ୍ଛା ତାହେଲେ ମୁଁ ଦେବି ଆଉ ସିଏ କହିଲେ ନାଁ ଏମିତି ମୁହଁରେ କହିଲେ ହବନି। ତମେ ତ୍ରିବାର ସତ୍ୟ କର ଯେ ମତେ ବର ଦବ ବୋଲି। ସିଏ ସେଇଠୁ ଯେତେ ବୁଝେଇଲେ ନ ବୁଝି ହେଲା ସେ ଲାଷ୍ଟକୁ ଶେଷରେ
ଆଜ୍ଞା।
ସମୟରେ କୈକେଇ କ କୁଚକି ଗ ଇଏରେ ପଡିଥିଲା। ସିଏ ଦଶରଥଙ୍କୁ କହିଲେ ଭରତ ପରିବର୍ତ୍ତେ ରାମ ଯିବ ଚଉଦ ବର୍ଷ ବନବାସ। ଆଉ ଭରତ ହବ ଅଭିଷିକ୍ତ ରାଜା। ସେଇଟୁକୁ ଦଶରଥ ଶୁଣିକି ସିଏ ବିବ୍ରତ ହେଇଗଲେ। କହିଲେ ତୁ ମା ହେଇ ମା ହେଇକି ଏକଥା କହିଲୁ କେମିତି? ମାନେ ରାମଚନ୍ଦ୍ର ଭଳି ପୁଅ
ଅଁ
ତୁ ବନକୁ ପଠେଇ ଦେବାକୁ ତୋ ପାଟି ଖୋଲିଲା କେମିତି? ସିଏ କହିଲା ରାଜା ଦେଖ ତୁମେ ସତ୍ୟ କରିଚ। ମୋ ସତ୍ୟ ରକ୍ଷା କର ତୁମେ ହଉଛ ସତ୍ୟବଦ ରାଜା। ମୋ କଥା ରଖିବାକୁ ତୁମକୁ ପଡିବ। ସିଏ ସେଇଠୁ ତାଙ୍କ କଥା ରେ ରାଜି ହେଇଥିଲେ। ତାଙ୍କ କଥା ରାଜି ହବା ମାତ୍ରେ ଯେତେବେଳେ ଏ ଏଇ କଥାଟା ସମସ୍ତେ ଶୁଣିଦେଲେ। ଯେ ସବୁ ରା ମାନେ ପ୍ରଜା ଗଣ ବିବ୍ରତ ହେଲେ। ସିଏ କହିଲେ ରାମ ଯଦି ରାଜା ହେବେ ଏ ବନବାସ ଯିବେ ତାହେଲେ ଆମେ ଏଠି କଣ କରିବୁ? ସେମାନେ ଚେଷ୍ଟା କଲେ କହିଲେ ନା ଆମେ ରାମଚନ୍ଦ୍ର କୁ ବନବାସ ଛାଡିବୁନୁ। ପ୍ରଜା ମାନେ କହିଲେ। ରାମଚନ୍ଦ୍ର କହିଲେ ଦେଖ ମୁଁ ହଉଛି ପିତାଙ୍କର ଏକ ମା ପିତାଙ୍କର ପୁତ୍ର ଯେହେତୁ ପିତାଙ୍କର ସତ୍ୟ ରକ୍ଷା କରିବା ମୋର ଧର୍ମ।
ଆଜ୍ଞା।
ତେଣୁ ସେଇ ସମୟରେ ସମସ୍ତଙ୍କ କଥାକୁ କଥା ରକ୍ଷା କରି ଇଆଡେ ପିତାଙ୍କ କଥାକୁ ରକ୍ଷା କରି ସିଏ ଚଉଦ ବର୍ଷ ପାଇଁ ବନବାସ ଗଲେ। ଆଛା ହଉ ଆଜି କଥା ଏଇ ଥାଉ ପୁଣି ଆଗାମୀ ଦିନରେ କ ଏକ ଆଲୋଚନା କରିବା।
ଆଜ୍ଞା।